ହଁ ଭାଇ କଣ କରୁଚ,
ହ୍ୟାଲୋ,
ହଁ ଭାଇ,
ହଁ ତମର ଟିକେ ନେଟୱାର୍କ ଡାଉନ୍ ଅଛି କି?
ନାଇଁ ତ,
ଓ ଟିକେ ସ୍ଲୋ ଆଇଲା ଲ,
ଓ ମୁଁ ଆଇଲି ଏଁ, ମୁଁ ଏଇଠି ଆମ ବ୍ରିଜ ଓପେରେ ବସିଚି ଆମର ବି ନେଟୱାର ଟିକେ ଆସିଲାନି ତ, ଏ ଜାଏଁ ମୁଁ ବାହାରୁକୁ ଆସି ମୁଁ ବ୍ରିଜ ଓପେରେ ବସଚି ଆମ୍
ଖିଆ ପିଆ କଁ ହେଇଛି?
ଏଇ ପିବାରେ ଖାଇଥିଲି ଆଜ୍ଞା,
ତମେ ନିଜେ କରିଚ ନା ଘରେ କରିଦେଇଚନ୍ତି,
ନାଇଁ ନାଇଁ ବୋଉ କରିଥିଲା ବୋଧେ,
ହୁଁ ଆଉ ରଜକୁ ରୋଷେଇ କଁ ହେଇଥିଲା?
ରଜକୁ ପିଠାପଣାରେ ଚକୁଳି ଆଉ ବରା, ଆଉ ସେଇଟା ଯୋଉ କଣ, ଓହୋ ନାଟା କଣ କାକେରା କାକେରା ପିଠା ଆଉ ଆମେ ତ ଭୋଜି କରିଥିଲେ,
ଚିକେନ୍ ହେଇଥିଲା ନା ମାଛ?
ଚିକେନେ,
ତେକ୍ ତମକୁ ଚିକେନ ଭଲ ନା ମାଛ?
ମତେ ମତେ ଚିକେନେ,
ହୁଁ,
ମାଛ ମୁଁ ବେଶୀ ଖାଏ ମାଛ ମୁଁ ବେଶୀ ଖାଏନି,
ମଟନ,
ହଁ ମଟନ୍ ବି ଖାଏଁ,
ମଟନ୍ ନା ଆଉ,
ହଁ ଭାଇ ମଟନ୍ ଖାଉଚି,
ହଁ ସବୁଠୁ ପସନ୍ଦ କୋଉଟା ମଟନ୍ ଚିକେନ୍ ମାଛ ଭିତରେ,
ହଁ ଅଁ ମଟନ୍,
ମଟନ୍ ମୋତେ ମଟନ୍ କିନ୍ତୁ ପସନ୍ଦ ନୁଅଁ ଟିକେ ସ୍ମେଲ୍ ହୁଏ ତ ମଟନ୍ ମୁଁ ଖାଏ କିନ୍ତୁ, ଭଲ ନୁହେଁ,
ହଁ ତା ଚର୍ବି ତା ଚର୍ବି ନୁହେଁ କି ହାତରେ ଲାଗି ତା ଚର୍ବି ନୁହେଁ କି ହାତରେ ଲାଗିଯିବ ତ ହେଲେ କଁ କଇଲ ମାନେ ଭଲ ଲାଗେନି ଟେଷ୍ଟ ଆଉ ତୁ-ତୁ, ତ ମୁଁ-ମୁଁ ବି ସେଇ ଯୋଉ ଚର୍ବି ନୁହେଁ ଥିଲେ ମୁଁ ଖାଇବିନି ମଟନ, ଆଉ ଖାଲି ହେମିତି ଥିଲେ ମାନେ କଁ କିଇଲ ଖାଇଦେବି ମାନେ ଯୋଉ, ଖାଲି ମାଂସ କୁ ହାଡ଼ ପିସ୍ ଦେଲେ ମୁଁ ଖାଇଦେବି, ଆଉ ତା ଚର୍ବି ହର୍ବି ଯୋଉ ଦୋଉଛନ୍ତି ସେଇଥି ପାଇଁ ଖାଇଆକୁ ଇଛା ହଉନି,
ହୁଁ,
ହୁଁ,
ଆଉ ତମର ପଢ଼ାପଢ଼ି ଭଲ ଚାଲଛି?
ହଁ ଭାଇ ଏମ୍ ଚାଲଛିତ,
କୋଚିଂ ନଉଛ ନା ହେ ସେମତି ଖାଲି ଘରେ ପଢ଼ୁଛ?
ନାଇଁ ଏ, ଏଁ କୋଚିଂ ଯାଉନି ଏମତି ଘରେ ପଡ଼ୁଛି କୋଚିଂ ଖାଲି କମ୍ପୁଟର ଯାଉଛି ଆଉ,
ହଁ କମ୍ପୁଟର କମ୍ପୁଟର କୋଉଟା ପି ଜି ଡି ସି ଏ କୋର ଚନା ଓ ସି ଆଇ ଡି କରୁଚନା କୋଉଟା କରୁଛ?
ମୁଁ କମ୍ପ୍ୟୁଟର ଟାଲି କୁ ପି ଜି ଡି ସି
ଜିପ ଚାଲି କୁ ପି ଜି ଡି ସି
ହଁ। ଓଇସିଟିକି ଟାଲି ଏବେ ସରିନି ମୋର ବି ସେତିକି ଟାଲି ଅଛି ପି ଜି ଡି ସି ନୁହ ନା।
ଟା ଓଇସିଟି ଟା ତ ଏବେ ବେ ସବୁ
ହଁ
ଗମେଣ୍ଟ ରେ ମାଗେ ହଁ ପିଜି ଡି ସିଏ ଭଲ କିନ୍ତୁ ଗମେଣ୍ଟ ଟେ ମାଗୁ ଯଉଛି ଓସିଡି।
ହଁ ବା ଓଇସିଟି ଏବେ ମାଗୁଛି ଓଇସିଟି ମାନେ ଏବେ ସବୁ ଗମେଣ୍ଟ ଖାଲି ଓଇସିଟି ହିଁ ମାଗୁଛି। ମୁଁ ଆ ଯେ ଯେ ଏବେ କିଏ ଗୋଟେ ଚାକିରି କରିବା ପାଇଁ ଯାଉଥିଲା ଯେ ତାକୁ କହିଲେ କଣ କଣ ଦରକାର ସେ କହିଲା ଓଇସିଟି ଆ କାରେ ଆଉ ମାଇଧି କମ୍ପ୍ୟୁଟର କରିଥିବା ଦରକାରେ। ଆଉ ଭାଇ ତମେ କଣ ଖାଇଛ?
ଏଇଠି ଇଭିନିଂରେ ଟିକେ ଟିଫିନ୍ ଥିଲି ଏଠି ଖାଇକି ଗରମ ହେଲା ତ ଗାଧେଇକି ବସିଛି ଆଉ।
ଆ।
ଗରମ ତମ ପଟେ କେଏଁନ୍ତି କଣ ହଉଛି?
ଆମ ଆଡେ ଏବେ ଗୁଳୁଗୁଳିଆ ଲାଗୁଛି ଏବେ ଯୋଉ ଯିଏ ବି ପବନ ହଉଥିଲା ତ ବ୍ରିଜ୍ ଆଡେ ଆସିଲେ। ଆସିଲେ ପବନ କଣ କହିଲ?
ବର୍ଷା ହେଇନି ଆଜି?
ନାଇଁ।
ହଁ କାଲି ହେଇଥିଲା କାଲି ଆମ ଗାଁରେ ବି ବର୍ଷା ହେଇନି।
ହଁ କାଲି ଆମର ପୁରା ଜୋରସେ ହେଇଥିଲା ବର୍ଷା ପହରଦିନ ବି ଜୋରସେ ହେଇଥିଲା।
ହଁ। ତ ଲାଇନ୍ କଟୁଛି ନା ନାହିଁ ବର୍ଷା ହେଲେ?
ହଁ ଲାଇନ୍ କଟୁଛି। ଆମ ଆଡେ ଗୋଟାଏ ଘଡଘଡି ମାଇଲା ମାନେ ସାଙ୍ଗେସାଙ୍ଗେ ଲାଇନ ବନ୍ଦ କରିଦଉଛନ୍ତି।
ହଁ। ହଉ ଆଉ ଆଉ ସନ୍ଧ୍ୟା ଶୀ ଖିଆପିଆ କଣ ହେଇଥିଲା?
ସନ୍ଧ୍ୟା ଆସିକି ଏ ଏ ଆଉ ଟିକେ ରୁଟି ଖାଇଥିଲି ସନ୍ଧ୍ୟା ଆସିକି ଆମର ଇଆଡେ ଶିବ ବିବାହ ନୁହେଁ କି
ହଁ।
ଶିବ ପାର୍ବତୀ ବିବାହ ସେଇଟା ଆମର ଏଇନା ମନ୍ଦିରକୁ ଯିବୁ ଆଉ ଟିକେ ଗଲେ ଆଉ।
ହଁ। ସେଠି କଣ ଭୋଜି ହଉଛି?
ହଁ ଭୋଜି କରିବେ ବୋଧେ ମୁଁ ଜାଣିନି କିନ୍ତୁ ଭୋଜି କଣ କରିବେ ବୋଧେ କହୁଛନ୍ତି ଆଉ।
ଆଉ ତମପଟେ କୁସୁମ କୋଳି ଅଛି ନା ନାହିଁ?
କଣ କହିଲ?
ତମପଟେ କୁସୁମ କୋଳି ଅଛି ନା ନାହିଁ?
ନାଇଁ ନାଇଁ ମୁଁ ସେଗୁରା ଦେଖିନି କେବେ। ଆମର କୁସୁମ କୋଳି ନାହିଁ। ଜାମୁ କୋଳି ଅଛି ଜାମୁ କୋଳି ଆମ ମାନେ ଅନେଇ ରହିଛି ଜାମୁ କୋଳି ଅଛି ଢେରେ ଏଇଠି କେତ ଭରେ। ଜାମୁକୋଳି, ଆମ୍ବ, କଣ କହିଲ?
କୁସୁମ କୋଳି ଦେଖିନ।
ନା।
ତମର ଜଙ୍ଗଲ ଏରିଆ ପଟେ କୁସୁମ କୋଳି ଥିବ।
କାହିଁ ତ ଚାଲେ ମୁଁ ଯାଉ କୁସୁମ କୋଳି ଖାଇନି ବି।
ଭିତର ହଳଦିଆ ହଳଦିଆ ଲାଗିବ ଖଟା ଖଟା ଟିକେ ଲାଗିବ।
ଅ-ଅହ ମୁଁ ତ ତାହେଲେ ଦେଖିନି।
ଆଉ ଭୁବନେଶ୍ୱର ଆସିକି କେତବେଳେ ରହିଛ ନା ନାଇଁ?
ହଁ ଭୁବନେଶ୍ୱର ଯାଇକି ରହିଥିଲି ଯୋଉ ଦଶହରା ଟାଇମ ରେ।
ହଁ ଏ ଦିଦିଙ୍କ ହଷ୍ଟେଲ ରେ ନା କଉଠି
ନାଇଁ ନାଇଁ ନୟାପଲ୍ଲୀରେ ଥିଲେ।
ମୋ ଦିଦିଙ୍କ ହୋଷ୍ଟଲ୍ ରେ ତମ ଭାଇ ତମ ଭାଇ ଏଇଠି ରହୁଛନ୍ତି କି?
ହଁ ମୋ ଦଦାଙ୍କ ପୁଅ ହେଲେ ଅଛନ୍ତି ତ
ସେଇଠି କଣ କରୁଛନ୍ତି?
ସେଠ ଆମ ପଢୁଛନ୍ତି କଣ।
ହୁଁ। ଦଶହରା କୁ କେତେ ଦିନ ରହିଥିଲା।
ଦଶଟାରେ ଯାଇଥିଲି ଆମର ଇଆଡେ ଦଶହରା ପୁରା ଆମ ଗାଁ ରେ ଦଶ ପୁରା ଧମରେ କହାନ୍ତି କିି ମାନେ ଆମର ଏଇଠି ଆସିଛି କଣ କଲା ଯୋଉ କଟକହାଗ ଜାଣିଛ ଯୋଉ ସମ୍ବଲ ବିରି କଟବା ସେଇ ବି ସନ୍ଦେ ଆମର ଏଇଠି।
ବାଲିଯାତ୍ରା।
ବାଲିଯାତ୍ରା ହଁ ବାଲିଯାତ୍ରା ଯାଇନି।
ଯାଇନୁ
ନାଁ।
ବାଲିଯାତ୍ରା ଜୀବନା ତମ ଡିଷ୍ଟ୍ରିକଟରେ ବାଲିଯାତ୍ରା ହଉଛି ତମେ ଦେଖିବନି କେମିତି ହବ। ବାଲିଯାତ୍ରା ଭଲ ହଉଛି ସବୁଠୁ।
ହୁଁ ବାଲିଯାତ୍ରା ଯାଇନିଁ ହେଲେ ମାନେ ଯାଇଛି ଯେ ଆଗ ଆଗରେ ଫେରିଆସିଛି। ସେମାନେ କହିଲ ପୁରା ଗଳିକି କିି ଚାପି ଦେଇଥିଲେ।
ହୁଁ। ମୁଁ ଦିଥର ଗଲିଣି।
ହଁ ମୁଁ ଯାଇଛି କିନ୍ତୁ ବାହାରୁ ବାହାର ମାନେ ହେଲ ଭିତରକୁ ଯାଇକି ମାନେ ସେଇଠୁ ବାହାରୁ ବାହାରୁ ଆସି ବହୁତର ଲୋକ ମାନେ ପ୍ରବଳ ଲୋକ ଜୋ ଲାଷ୍ଟରେ ପାଳିକି ଯାଇଥିଲି ନା କଣ?
ହୁଁ।
କଣ କହିଲ?
ମୁଁ କହିଲି ଦୁନିଆ ଲୋକ ଆଉଛନ୍ତି ଚାରିଆଡୁଆସୁଛନ୍ତି
ହଁ। ହଁ ଲାଷ୍ଟ ପାଳି କି ଯାଇଥିଲି। ଲାଷ୍ଟ ପାଳି କଣ କଲ ମାନେ ପୁରା ଚାପିଲା ଆସି କିଛି ମାନ ଫେରିଆଇଥିଲୁ ମାନେ ଅଧା ବାଟମାନେ ଯେହେତୁ ମାନେ ଯଉ ମାନେ ପୁରା ଫାଷ୍ଟ ଫାଷ୍ଟ। ଆଇଥିଲୁ ପୁଣି ଫେରି ଆସିଲ।
କଣ ସାଙ୍ଗସାଥି ଯାଇଥିଲ ନା କେମିତି କଣ?
ହଁ ମୁଁ ସାଙ୍ଗ ସାଥି।
ହଁ କଟକ ରେ କିଏ ରିଲେଟିଭ ଅଛନ୍ତି ନା ନାହାନ୍ତି?
କଟକ ରେ ନାହାନ୍ତି।
ତମର ଆଉ କାଲି ରିଲେଟିଭ ଆଉ ସବୁ କୁଆଡେ କୁଆଡେ ଅଛନ୍ତି?
ରିଲେଟିଭ ଆମର ଏ ଯୋଉ ସବୁ ପାଖାପାଖି।
ଏଇ ନରସିଂହପୁର ପାଖାପାଖି ନା କି?
ହୁଁ ନରସିଂହପୁର ଟା ମାନେ ଏଇ ପନ୍ଦର କୋଡ଼ିଏ କିଲୋମିଟର ବଡମ୍ପା ନୂଆବାଟ ନା ଏମିତି ଅଛନ୍ତି ଆଉ।
ହଉ ଆଉ।
ଆଉ ତମ ଦେହ କେମିତି ଅଛି ଭଲ ଅଛି?
ହଁ ମୋ ଦେହ ଭଲ ଅଛି। ଆଉ କଣ କରିବା।
ଓ ଆଉ ଏବେ ଏବେ କଣ କରିବା?
କାଲି କଲେଜ ଯାଇନଥିଲ?
ନାଇଁ କଲେଜ ଯାଇନି। ଯିବୁ ଆମେ ସୋମବାରଠୁ।
ସୋମବାର ଠୁ ଯିବ?
ହଁ
ଆଉ କଣ ପିଲା ଯାଉନାହାନ୍ତି ନା କଣ?
ନାଇଁ ଆଜି ଯାଇଥିଲି। ଯୋଉ କଲେଜ ଯିଏ କମ୍ପୁଟର ଯୋଉ ଆମ କଲେଜ ର ଫେରେ କମ୍ପ୍ୟୁଟର କରାହଉଛି।
ହୁଁ ହୁଁ
ଉଁ ଯାଇଥିଲି ଯେ ସେ କଣ କହିଲ ମାନେ ପିଲା ଯାଇଥିଲି। ଅଧା ପିଲା ଅଳ୍ପ ପିଲା ଯାଇଥିଲେ। କେହି ଯାଇନାହାନ୍ତି। ସବୁ ଯିବେ ମୋତେ ଲାଗୁଛି ସୋମ ବାର ଆଡକୁ କହିଲେ ତ ସବୁ ଯିବେ ଆଉ। ଆଉ
ତାହେଲେ ସୋମବାରଠୁ ଯିବ ନାଇଁ କି?
ହଁ
ଆଉ ତମର ଏଟା କଣ ପ୍ଲସ୍ ଥ୍ରୀ ସେକେଣ୍ଡ ୟିର?
ପ୍ଲସ୍ ଥ୍ରି ସେକେଣ୍ଡ ୟିର ହଁ ଫାଇନ୍ ମାନେ ଫାଇନ। ନେଲେ ହବ ଆଉ ଫୋର ସାଇନ୍ସ ଟା ଦେଲେ ଆଉ।
ଫୋର୍ ସେମିଷ୍ଟର ସରି ନି ନାହିଁ କି?
ନା ଫୋର ସେମି
ସେଇ ପ୍ଲସ ଥ୍ରୀ ଟା ପା ଚାରି ବର୍ଷ କରିଦେଇନି କି?
ନାଇଁ ଫୋର ସେମିଷ୍ଟାର ତିନି ବର୍ଷ ଆମ ପାଇଁ। ଆମ ତଳ ପିଲା ଙ୍କ ପାଇଁ ଚାରିବର୍ଷ। ହୁଁ ଆମର ଏଠି ଦି ବର୍ଷ ପୁରା ଘଣ୍ଟା ଘଣ୍ଟି ହେଇଛି। ଆଉ ହବ ଦି ଆଉ ବର୍ଷ ପରେ। ଦିଟା ସେମିଷ୍ଟାର କରିଦେବେ।
କରିଦେବେ। ହୁଁ
ହୁଁ।
ଆଉ ଦିଦି ଫୋନ୍ କରିନଥିଲେ।
ଦିଦି ଦିଦି କଲ୍ କରିଥିଲେ ଆଉ ଟିକେ
ହୁଁ।
ସନ୍ଧ୍ୟା ଯେ ଫୁଣି ଦିପହରେ କଲ୍ କରିଥିଲେ ଦିପହରେ କଲ୍ କରିଥିଲେ ଯେ ବୋଉ କଥା ହେଇଥିଲେ ଆଉ ମୁଁ ଶୋଇ ପଡିଥିଲି।
ଆଉ ତମ ବାପା
ଉଁ ବାପା ବାପାଙ୍କର ଡେଲି ସକାଳକୁ ସନ୍ଧ୍ୟାବେଳେ କଲ୍।
ହୁଁ ତମର କେତେଟାରୁ କଣ ଡିଉଟି ରହୁଚି।
ଡିଉଟି ତାଙ୍କର ରାତିରେ ରହୁଚି ଦିନରେ ରହୁଚି ଏମିତି ଆଉ।
ହୁଁ।
ଦିନରେ ଡିଉଟି କଲ କରିନଥିବ ଯଦି ରାତିରେ କରିବେ ଆଉ। ତମ ଆଡେ ମେଘ ଉଠେଇଚି?
ହୁଁ ହୁଁ।
ମେଘ ପକୋଉଚି?
ମେଘ ପକୋଉଚି? ନାଇଁ ମ ଖରା ହୋଉ ଗରମ ଜୋରେ ହୋଉ ରଖିଦିଅ ଗୋଲମାଳିଆ ଲାଗୁଥିବ। କହିଲି କାଟିଦିଅ ଫୋନ୍ ରଖୁଚି।
ହଁ।
ହୋଉ ହୁଁ।